ମୋ ବଏସ୍ ଶୁବା ଯାଉଚି ଆମକୁ, ହଁ, ହଁ ଶୁ କୁହନ୍ତୁ, କହଂ କହ।
ସୌମ୍ୟ।
ହଁ ମୁଁ ଏବେ ଜଷ୍ଟ ଏବେ ହେଁ ଜଳଖିଆ ଖାଇକି ଆସିଲି। ଆଉ ତୁ? ତୁ କଣ ଖାଇଛୁ? ହ୍ୟାଲୋ। ତୁ କଣ ଖାଇଛୁ ଆଜି, ତୁ କଣ ଖାଇଛୁ ଆଜି?
ଆ
ଆରେ ତୋ ଭଏସ୍ ବି ବ୍ରେକ୍ ହଉଛି।
ତ ନାହିଁ।
ଆ, ତୋ ଭଏସ୍ ବି ବ୍ରେକ୍ ହଉଛି। ମୋର ତ ଏଇଠି ବହୁତ ଭଲ ନେଟୱାର୍କ ଅଛି, ଫାଇଭ୍ ଜି ଚାଲିଚି।
ହ୍ୟାଲୋ।
ହଁ କହୁନୁ ମୁଁ ଶୁଣିପାରୁଛି ପା। ମୋର ଏଇଠି ବହୁତ୍ ଭଲ ନେଟୱାର୍କ ଚାଲିଛି ତୋ ପ ତୋ ଭଏସ ମତେ ଠିକ୍ ସେ ସୁୁବା ଯାଉନି। ହ୍ୟାଲୋ ହଁ କହ ମୁଁ ଶୁଣୁଛି। ହ୍ୟାଲୋ ମୋ ଭଏସ୍ ଶୁଣିପାରୁଛୁ?
ହଁ ଶୁଣି ପାରୁଛି ମୁଁ ତ ଭଏସ୍ ମୋ ଭଏସ୍ ଶୁଣି ପାରୁଛୁ କି? ହଁ ମୋର ତ ଏଠି ବହୁତ୍ ଭଲ ନେଟୱାର୍କ ଚାଲିଛି ଫାଇଭ୍ ଜି ଚାଲୁଛି। ଏବେ ଭଲସେ ଶୁଣି ପାରୁଛୁ ନା ହଁ ହଁ।
ହଁ ହଁ।
ରଜ ରଜରେ ଫ୍ୟାମିଲି ସହ ଆମେ ବୁଲି ଯାଇଥିଲୁ ନା ସେଥିପାଇଁ ଆଉ ଦେଖା କରି ହେଲାନି।
ରଜ ଗଲା କଣ ଦେଖା ଦର୍ଶ
ହଁ ଯାଇଥିଲୁ ମୁଁ ମୋ ବାପା ମୋ ଭଉଣୀ ଆମେ ଯାଇଥିଲୁ। ଯୋଉ ଜଗନ୍ନାଥ ମନ୍ଦିର ଯାଇଥିଲୁ ଦର୍ଶନ କରିବାକୁ।
ଆଉ
ଆଉ ତମେ କଣ କଲ ସବୁ?
ରୋଷେଇ ବାସ କରିନଥାନ୍ତା।
ହଁ ହଉ କରିବା ଯଦି ହବ ଆଗାମୀ ଏ ରବିବାରକୁ ରୋଷେଇ କରିବା କଣ କହୁଛ?
ସମସ୍ତେ ମିଶିକି କରିବା ବହୁତ୍ ଦିନି ହେଇନି ରୋଷେଇ ହେଇନି କରିବା ଆଉ।
ପାଖାପାଖି ଜାଗାରେ ଆମେ କରିବା ରୋଷେଇ ଅଧିକ ଦୂର ଯିବା ଯାଏ ଯିବାନି। କଣ ପାଇଁ? କଣ ହେଇଥିଲା କି?
ହେଁ ଗଲା ସେମତି ଆଉ ଗୋଟେ କଥା ହେଲା କଣ କହିଲୁ
ଆରେ ତମ ଭଏସ୍ ବ୍ରେକ୍ ହଉଚି ଶୁଭା ଯାଉନି ତମେ କଣ କହୁଛ ତୁ କଣ କହୁଛୁ? ଭଲ ସେ ଟିକେ କହ। ହ୍ୟାଲୋ ତୋ ଭଏସ୍ କିଛି ଶୁଣା ଯାଉନି ତୁ କଣ କହୁଥିଲୁ?
ହ୍ୟାଲୋ
ଶୁଣି ହଁ ଆରେ ତୋର ଭଏସ୍ କିଛି ଶୁଣା ଯାଉନଥିଲା କଣ କହୁଥିଲୁ ମୋ ଭଏସ୍ ତତେ କ୍ଲିଅର ଶୁଣା ଯାଉଛି ନା।
କୋଉଠି ହଁ ହଁ ଶୁଣା ହଉଛି।
ମୁଁ ତ ଆଡେ ଅଛି।
ଯେ ଟିକେ ନେଟ୍ଲେମ୍ ହଉଛି।
ତା ର ରହୁଛି ମୋର ତ ରହୁନି ନା ମୋର ତ ବହୁତ୍ ଭଲ ନେଟ୍- ଆରେ ମୋର ସବ ବହୁତ ଭଲ ନେଟୱାର୍କ ରହୁଛି ନାଁ ଫାଇବଜି ଲେଖୁଛି ନା। ଫାଇଭ୍ ଜି ପ୍ଲସ୍ ଅଛି ପୁରା। କଣ କହିବି ତୋର କଣ ଫାଇଭ୍ ଜି ଅଛି। ଶୁଭୁଛି ଭଲ ପ୍ଲସ୍ ପୁରା ସବୁ ଫୁଲୁ ଅଛି ଖୁଣ୍ଟି। ନାଇଁ ଜଷ୍ଟ୍ ଏବେ ପଢ଼ାପୁଢ଼ି ସାରିକି ଆସିଲି। ଆଉ ପଢ଼ାପଢ଼ି କେମିତି ଚାଲିଚି?
ଆଉ କୋଉଠି କଣ ଜବ୍ କରୁଛ କହୁନ? ହଁ ସେଇ ଚାଲିଛି ଆଉ ଜବ୍ ଦେଖୁଛି।
ଆଉ ଘରେ ସବୁ କେମିତି ଅଛନ୍ତି?
ଭଲ ଅଛନ୍ତି ଆଉ କ ସମସ୍ତେ ଭଲ
ସବୁ ଖାଇବା ପିଇବା ସବୁ ଭଲ ଆଉ କଣ ଖାଇଥିଲୁ ଏବେ?
ଖାଇଥିଲି ତ କହିଲି ଏ ଭାତ, ଡାଲି ଖାଇଥିଲି ଭଜା ଖାଇଥିଲି। ଆଉ ବାକି ଆଉ ଟିକେ ପରେ ମାମା ଯାହା କରିବେ ଖାଇବି ଆଉ।
କେବେ ଫ୍ରି ହେଲେ ଫ୍ୟାମିଲିକୁ ନେଇକି ଆମ ଘର ଆଡ଼େ ଆସେ।
ତୁ ତ ଆସୁନୁ ନା କେବେ।
ଆରେ ଭାଇ ପ୍ରୋବ୍ଲେମ୍ ପ୍ରବଳ, ଙ୍କ କରିବା ଏଇଠି ଆମର।
ଟିକେ ଜବ୍ ଫବ୍ ଦକାର୍ ହଉଚି, ଜବ୍ ଫବ୍ କରିବାକୁ ପଡ଼ିବ।
ଅହ, ଦେଖେ ମୋ ହିସାବ୍ ରେ ଟିକେ ହଁ, ଙ୍କ ହଉଥିଲା କି?
ଛୋଟବଳୁ ଆମର କ'ଣ ଚାଷ ବାସ ମିଡ଼ିଲ୍ କ୍ଲାସ୍‌ ଫ୍ୟାମିଲି। ତ ତାଙ୍କର ଛୋଟ ବଳୁରୁ କାମ ଦାମ କରିକି, ତାଙ୍କ ଅଣ୍ଟାରେ ଟିକେ ପେନ୍ ଫେନ୍ ହଉଚି। ଟିକେ କଉଠି ଜବ୍ ଫବ୍ କଲେ, ଦେଖିଆ କ'ଣ ହଉଚି କି ଆଉ।
ହଁ ହଉ ପଢ଼ାପଢ଼ି କର୍, ସାଇଟ୍ ରେ ବି ଦେଖ୍, ଜବ୍ ପାଇଁ ପ୍ରିପାର୍ କର୍। ଯଦି ଅଧିକ ହଉଚି ତୁ ଟିକେ ମୋ ହିସାବ୍ ରେ ଫିଜିଓଥେରାପି ଦେଖା, ଅଧିକ ହଉନି ତ। ଅଧିକ, କାଇଁ କହିଲୁ ପରେ ପ୍ରୋବ୍ଲେମ୍ ହବ ନା ବୟସ ହେଲେ।
ତମର୍ ତ ବଜାରରେ ଦୋକାନ ଅଛି, ତମର ଙ୍କ ଅସୁୁବିଧା?
ନାଇଁ ସେମ୍ତି କିଛି ନାଇଁ, ସବୁ---------ଯାହେଲେ ମୁଁ କାମ ଜାଣିନି ନା, ବାବା ଜାଣି ଚନ୍ତି, ମୁଁ କାମ ଶିଖିବା ସମୟରେ ଶିଖି ପାର୍ଲିନି।
କାମ କରନ୍ତି, ରୋଜଗାର ହଉଚି ତମର ଭଲ। ଅସୁବି
ହଁ କାମ ଇଏ ବଉତ୍ କାମରେ ପରିଶ୍ରମ ପ୍ରବଳ ନା, ଏ କାମ ସେଥିପାଇଁ ଅଧିକ କରିହୁଏ।
ତୁମେ ଆସୁନ, ମିଶିକି ଶିଖିଯିବା। ନାଇଁ ମୁଁ ଭେଟିନି ତା' ସହ। ସିଏ ଏକ୍ଜାମ୍ ପାଇଁ ତା'ର ବ୍ୟସ୍ତ ରହୁଚି ନା, ମୁଁ ଫୋନ୍‌ କ--ଥିଲି କାଲି। ମୁଁ କହିଲି, କ'ଣ କରୁଚୁ? ମତେ କହିଲା ଏବେ ଟିକେ ବ୍ୟସ୍ତ ଅଛି, ଏକ୍ଜାମ୍ ଅଛି, ତ ମୁଁ ପରେ କଥା ହଉ ମୁଁ କହିଲି ହଉ, ଆଉ କଲ୍ କରିନି ସେ ମତେ, ବଧେ ଏକ୍ଜାମ୍ ସାରିକି ଫୋନ୍ କରିବ ଆଉ। ଏକ୍ଜାମ୍ ରହୁଚି ତାର୍ ନା, ତା'ର ବି ଟିକେ କଣ୍ଡିସନ୍‌ ଭଲ୍ ନାହିଁ କହୁ--ଲା। ଏ---ତି ଟିକେ ପ୍ରୋବ୍ଲେମ୍ ରହୁଚି, ଏତେ ଆଉ କିଛି ପଚାରିଲିନି। ତା ଏକ୍ଜାମ୍ ବଧେ ୟାରି ଭିତରେ କେବେ ଅଛି, ସାରିକି ମୋତେ ଫୋନ୍‌ କରିବ ଆଉ।
ନା ତୁ ଯଉ କ---ଥୁଲୁ ଦୋକାନ୍‌ ରେ କାମ କରିବାକୁ। କିଛି ପ୍ରୋବ୍ଲେମ୍ ନାହିଁ। କହିଲୁ ତୁ ମୁଁ ଯଉ କଥା ମୁଁ କ---ଲା ବେଳେ ତୁ କହି ଦଉଚୁ, ସେ ଟିକେ ଓଭରଲ୍ୟାପ୍ ହେଇଯାଉଚି। ମୁଁ କହି ସାଇଲା ପରେ ତୁ କଇବୁ ହେଲା। ଆରେ ଶିକିବାରେ କିଛି କାମ ନାଇଁ, ମୁଁ ଦେଖେ କାମ କରିବାକୁ ଯିବି। ଆଉ ଏବେ ଯଦି ଲାଇଫ୍ ର କ'ଣ କହିଲୁ, ଗୋଟେ କିଛି ଲକ୍ଷ୍ୟ ଅଛି ନାଇଁ ଗୋଟେ ଇଚ୍ଛା ଅଛି। ଜବ୍, ଫବ୍ କରିବା ଆଜି, କାଲି ପ୍ରାୟ କଣ ସରକାରୀ ଚାକିରୀ ପାଇଁ ସମସ୍ତଙ୍କର ଇଚ୍ଛା। ଆମେ ଯଦି ଟିକେ ପ୍ରୟାସ ନ କରିବା ହଁ ହବ ନ ହବ ସେ ଭଗବାନଙ୍କ ଉପରେ। ଯଦି ନହବ କି ହବ କଉ ସେଇଟା ଭଗବାନ ଉପରେ। ତ ଆମେ ଯଦି ପ୍ରୟାସ ନ କରିବା ଜୀବନରେ ଗୋଟେ ଅଫସୋସ ରହିଯିବ ନା ନାହିଁ କହିଲୁ।
ହଁ, ଠିକ୍ କଥା କହୁଛୁ।
ତ ତାପରେ ମୁଁ ବି ଯଦି ଏ ନା ସେ ସେ କାମ କଣ ସେ କାମ ତୁ ଯେଉଁ କହୁଛୁ ଫ୍ୟାନ୍ ସବୁ ରିପେୟାରିଂ କାମ ହଁ ମୋତେ ପ୍ରାୟତଃ ତ ଆସିବ କିନ୍ତୁ ମାନେ ଏବେ ସେଥିରେ ମୁଁ ଯିବାକୁ ଚାହୁଁନି, ହଁ, ମୁଁ ଯଦି ସେ ଲାଇନରେ ଯିବି ତ ମୁଁ ଗୋଟେ ମୁଁ କହିପାରିବି ନାହିଁ ମତେ, ମତେ ବି ସାଟିସ୍ ଫାୟ ଲାଗିବ ମୁଁ ଭଲ ପଇସା ରୋଜଗାର କରିପାରିବି ଭଲ କାମ କରିପାରିବି। କିନ୍ତୁ କଣ କହିଲୁ ମତେ ସେଥିରେ ଆକ୍ଚୁଆଲି ଏଇନା ଯିବାକୁ ଟିକେ ଇଚ୍ଛା ନାହିଁ। ଯଦି ମତେ ଲାଇଫରେ ଲାଗିବ ନାହିଁ ମୁଁ କିଛି କରିପାରୁନି ହାରିଗଲି ତ ସେ ବାଟରେ ମୁଁ ବାଟ ମାନେ ରାସ୍ କଥା ଚେଞ୍ଜ କରିବାକୁ ପଡିବ ନା ହଉ ତୁ କହ କଣ ତୁ ମତ
ଠିକ୍ କହୁଛୁ। ତ ଏ ଜିନିଷ ଟା ଏଇନା ବାବା ଅଛନ୍ତି କି ଦେହ ଖରାପ ହେଇଯିବ କି କଣ ହେଇଯିବ କହିହବନି ନା ପାଞ୍ଚ ଅଙ୍ଗୁଳି ସମାନ ନୁହଁ। ସେତେବେଳେ ଆମେ ଚାହିଁଲେ ବି କାମ କରିପାରିବାନି, କାରଣ ଆମ ବାବାଙ୍କ ଯେତିକି କାମ ଜାଣିଛନ୍ତି ଆମେ କଣ ଜାଣିଛେ, ଆମେ ଟିକେ ଟିକେ ଜାଣିଛନ୍ତି ଆଉ ସେ ବହୁତ କିଛି ଜାଣିଛନ୍ତି ନା ସେ ଏକ୍ସପିରିଏନ୍ସ ହେଇକି ଅଛନ୍ତି ସେ ଜିନିଷରେ। ତ ମୋ ହିସାବରେ ପାଠ ତ ପଢ଼, ପଢୁଛେ ସଦାବେଳେ ବି ପଢିବା ସେଇଟା ବଡ କଥା ନୁହଁ। ଆମେ ଯଦି ଦି ଦିନକୁ ଦି ତିନି ଘଣ୍ଟା ହଉ ତାଙ୍କୁ ଟାଇମ ଦବା ଜିନିଷ ଟା ଜାଣିବା କେମିତି କଣ ତ କଣ ହବ ଲୋକ ବାବାଙ୍କୁ ଯୋଉମାନେ ଚିହ୍ନିନ୍ତି ସେଇ ଥିରୁ ଆମକୁ ବି ଚିହ୍ନିବେ ତ ଆମେ ବି କାମ ଉପରେ ଧ୍ୟାନ ରହିବ। ସେକେଣ୍ଡ ଅପ୍ସନ ବି ଲାଇଫ୍ ରେ ରହିବ ଯଦି କି ଜବ୍ ତ ହେଇଯିବ ଆମେ ଚାହୁଁ ଜବ୍ ହେଇଯାଉ ଜବ୍ ହେଇଗଲେ ତ ବହୁତ ଭଲ କଥା। ଆଉ ଯଦି କୋଉଠି କିଛି ନହେଲା ଦେନ୍ ଆମେ ଜିନିଷ ଜାଣି ଥିବା ସାଥିସଥିୀ ଆମେ ଆମ ଦି ଜଣଙ୍କର କାମ ହୋଉ କି ନାଇଁ ସବୁ କିଛି ଷ୍ଟାର୍ଟ କରିପାର ଆଉ ସେଥିରେ ବି ଆମର ଗ୍ରୋଥ୍ ଅଛି ସେ ଜିନିଷ ଯାହା ଏବେ ବହୁତ ଗ୍ରୋଥ୍ ଅଛି ଏବେ ଦୁନିଆ ବି ଡେଭଲପ୍ ହେଲାଣି ସମୁତେ ଦିନେ ମାନେ କଣ ଘରେ ବହୁତ ଇଲେକ୍ଟ୍ରିକାଲ୍ ଜିନିଷ ବଢ଼ିଲାଣି ତ ଆମ ପାଇଁ ଲାଭ ହବ ମୁଁ ଦେଖୁଛି, ଆଉ ଦେଖ୍ ତୁ କଣ କହୁଛୁ, ମୋ ହିସାବରେ ପଢାପଢି କର ଯଦି ଫ୍ରି ଅଛୁ କି, କିଛି ସମୟ ଆସିପାରିବୁ ଘଣ୍ଟେ କି, ଦି ଘଣ୍ଟା ଦିନକୁ କଣ କହୁଛୁ?
ଶୁଣୁ ମୋର ଗୋଟେ କଥା ସତ କଥା କହିବି ମୋର ଆକ୍ଚୁଲି ଆଁ ଉଁ ତୁ ହଁ ତମର ବି ସେଇ ମଟର ଯୋଉ ମାନେ କଣ ଯୋଉଗୁରାକ ଆବଶ୍ୟକୀୟ ଜିନିଷ ତମେ ସେଥିରେ କାମ କରୁଛ ପାଣି ମଟର ହଉ। କି ଫ୍ୟାନ ହଉ କାମ କରୁଚ ମୁଁ ସତ କହିବି ମତେ ଏଇ ଯୋଉ ଏୟାର କଣ୍ଡିସନ କାମ ଯୋଉ ଯାହା ଏ ସି କହୁଚି ସେଥିରେ ଭାବୁଛି ମୁଁ ସେ ତାର ସେ କାମରେ ଅଧିକ ପଇସା ହୋଉଚି, କାରଣ ଭବିଷ୍ୟତରେ ବୋଧେ ଫ୍ୟାନ ର ବ୍ୟବହାର କମି ଯାଇପାରେ କିନ୍ତୁ ଏସି ର ବ୍ୟବହାର କମିବନି। ଏଟା ସତନା ନାହିଁ, କ ହଁ, ଆଉ ବାକି ସେ ଉଁ କହୁନି ବି ସେ ମଟର ଫଟର କାମ, ଖରାପ ବୋଲି। କିନ୍ତୁ ଯାହେଲେ ବି, ଗୋଟେ ଏସି ମେକାନିକ ର ଗୋଟେ ପଇସା ଯାହା ହେଲେ, ରୋଜଗାର ଭଲ ଥିବ। ବୁଝିପାରୁଛ ତ ସବୁଆଡ଼େ ଦୃଷ୍ଟିରୁ ତ ତାଙ୍କର ସେତିକି ଏଇ ଯୋଉ ମାନେ ଏସି ମେକାନିକ୍ ଗୋଟେ କଣ ତୋର ଗୋଟେ ନିଜ ତୁ ଗୋଟେ ଚାହିଁଲେ ହଁ ତୁ ନିଜର ବି ଗୋଟେ ସପ୍ କରିପାରିବୁ। ଶିଖିବାକୁ ପଡ଼ିବ ଦିନ୍‌ଷ ଟା ଆଉ।
ମୋ ହିସାବରେ ଦେଖ ଏସି ରେ କିଛି ନାହିଁ ଏସି ରେ ତମେ ବୁଲାବୁଲି କରିବାକୁ ପଡିବ ଏ ସି ହେଲା ସିଜିନ୍ ସବୁ ସିଜିନେ କାମ ଆସିବନିଁ ଏଇଟା ନୁହଁ କିନ୍ତୁ ଆମର କଣ ଫ୍ୟାନ ହୁଏ କିନ୍ତୁ ଅଧିକ ଆମର କଣ ଆସେ ମଟର ଏବେ ସବୁ କ ସମସ୍ତଙ୍କ ଘରେ ମଟର କ ଚାଷୀରେ ଚାଷରେ ମଟର ସବୁ ଜିନିଷ ଧୀରେ ଧୀରେ ମଟର ବଢୁଛି ହେଲା। କିନ୍ତୁ ଏଠି କଣ ତୋ ପାଖକୁ କିଛି ଲୋକ ଆସିବ ତୁ ଗୋଟେ ଜାଗାରେ ବସିବୁ ଆରାମସେ ତୋର କାମ କରିବୁ ତୁ ଯାହା କରେ ସେଠି ତତେ କି କହିବାକୁ ନଥିବେ କିନ୍ତୁ ଏସି ଫେଶୀ ରେ କଣ ଅନ୍ୟ ଘରକୁ ଯିବୁ ସେଠି ତୁ ରହିବାର ଅଛି ତାଙ୍କୁ ମେଣ୍ଟେନ ତାଙ୍କୁ ଇଏ କରିବାର ଅଛି ଖରା ଉପରେ ଉପରେ ଚଢିକି ଏ କାମ କରିବାର ଅଛି କାମ କରିବା ବହୁତ ଇଏ ରହୁଛି ନା କିନ୍ତୁ ଠିକନ୍ତୁ ତୋ ଜାଗାରେ ବସିଲୁ ଲୋକ ତୋ ପାଖକୁ ଆସିବେ ବୁଝୁ ବୁଝୁନୁ କଥା ହେଲା ସେଇଟା। ତୁ ଜାଗାରେ ବସିଲୁ ଲୋକ ତ ମତେ ଆସେ ତତେ ଭଲସେ କଥାହେବେ ପ୍ଲିଜ ସେ ଜିନିଷଟା କରିିଦିଅ କାରଣ ସେ ଜିନିଷ ବି ବହୁତ ଦାମୀ ଜିନିଷ ନା ଏଇ ଜିନିଷ ଗୁରା ତୁ ତୋର ଗୋଟେ ଘରେ ବସିଲୁ ତୁ ବି ଏସି କ୍ୟାବିନରେ ବସିକି ବି କାମ କରିପାରିବୁ ବଡ କଥା ନୁହଁ। ତୁ ତୋର ଆରାମେ ସେ ବସିଲୁ କାମ କଲୁ ତୁ ଗୋଟେ ସ୍ଥାନରେ ରହିି ରହିବୁ ନିଦ୍ଧିଷ୍ଟ ଗୋଟେ ଜାଗାରେ ରହିବୁ। ଆଉ ତୋ ଦେହ ବି ଏତେ ଇଏ ହବନି ଖରା ତରାରେ ବୁଲିଲନୁ ଆଉ ସବୁ ବର୍ଷ ବି କାମ। ସବୁ ବର୍ଷ କୁ ବର୍ଷ କାମ ଆସୁଥିବ। ଏଇଆ ସେ ଫ୍ୟାନ୍ ଟା ଡିପେଣ୍ଡ କରେ ସିଜିନ ଉପରେ ଦୁଇଟା ଡିପେଣ୍ଡ କରେନି ନା। ହୋଉ ଦେଖେ ପଢାପଢି ଟିକେ କରେ ଏବେ ଯଦି ହଉଛି ଆସେ ନହେଲେ ଭବିଷ୍ୟତରେ କଣ ଯୋଉ ଯାଉ ତିନି ମାସରେ ପଢାପଢି ସରୁ। ଆସିବୁ ଯଦି ଆଉ ନା କଣ କହୁଛୁ?
ହଁ ସେଇଟା ବି ଠିକ କଥା କହିଲୁ ବେଶୀ କାମ ହେଲେ ହଁ ପଇସା ରୋଜଗାର ଅଧିକ ହୋଇପାରେ କିନ୍ତୁ ବାର ଦ୍ୱାର ହବାକୁ ପଡିବ। ଏଇଟା ଏଇଟା କଣ ଲୋକ ତମ ପାଖକୁ ନେଇକି ଆସିବେ ତମ ହିସାବରେ ତମେ କାମ କରିବ ମାନେ କହିବାକୁ ଗଲେ ଗୋଟେ ସପ୍ କରି ଗୋଟେ ଟେବୁଲ ହେଇି ଗୋଟେ ଜାଗାରେ ବସିବ। ସେଇଟା ବି ସ
ହଁ।
ହଉ ଦେଖିବା କଣ ହଉଛି ଆଉ ଦେଖିବା। ଆମର କିଛିଉଛି କିଛି ସହିଯାଉଛି କି?
ନାଇଁ ନାଇଁ କିଛି ଆସୁନି।
ଓକେ ହଉ ଆମେ କେତେବେଳେ ଦେଖା ହବା ଭେଟ ବାଟି ହବା କରିବ ରହୁ ଦଶମ ବରଳକୁ କେଦାର ନକମର କରିବାକୁ ଟିକେ ବ୍ୟାଚ ଫିଷ୍ଟ ଯିବି ଆଉ କଣ ସେଇଥି ମେଳ ହେବ।
ହଁ କରିବା ଆଉ ହଁ।